ଲୋ
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ମ୍। କଣ କରୁଥିଲେ ହଁ ହଁ ଶୁଭୁଛି।
ଏଇ ଅବ୍ ଖାଇ ସାରିକି ଆସିକି ବସିଥିଲି। ଆପଣ କଣ କରୁଛନ୍ତି?
ମୁଁ ବି ଖାଉଥିଲି ଖାଇ ସାରିକି ଆସିଲି ଏବେ।
ହୁଁ। ଆଜି କାଲି ଆପଣ ରବବାର ଆପଣଙ୍କର ତ ସ୍କୁଲ ଛୁଟି ଥିବ ଆପଣ କଣ କଲେ ଦିନ ସାରା?
ଦିନ ସାରା ତ ମଁ ଟିକେ ସକାଳୁ ଆଜି ଟିକେ ଲେ ଲେଟ୍ ରେ ଉଠିଲି। ଯେହେତୁ ଶନିିବା ଏ ଯୋଉ ରବିବାର ଥିଲା ତ ରବିବାର ଛୁଟି ମାନେ ତ ମାଇଣ୍ଡ ରେ ଥାଏ କି ନାଇଁ ଟିକେ ଇ ବ ସକାଳ ଉ ଟିକେ କଣ ଲେଟ୍ ଯାଏ ଶୋଇବି। ଭଲସେ ଶୋଇବି ଟିକେ। ସବୁଦିନ ଟିକେ ଜଲଦି ଉଠିବାକୁ ପଡେ ନା କାମ ଥାଏ ସବୁ। ତ ଲେଟ୍ ରେ ଉଠିଲି ତାପରେ ଯାହା ବ୍ରସ୍ କରି ବ୍ରେକ ଫାଷ୍ଟ କରିକି ଏଁ ଘର ସଫାସଫି ଡ୍ରେସ ସଫାସଫି ସବୁ ଥିଲା
ହୁଁ।
ଯେହେତୁ ବାହାରେ ରହୁଛି ଘରେ ଥିଲା ବେଳେ ମା କରିଦିଅନ୍ତି। କିନ୍ତୁ ବାହାରେ ତ ନିଜକୁ ସବୁ କାମ କରିବାକୁ ପଡୁଛି। ନାଇ ନା ମୁଁ ଏକା ରହୁଛି। ହଁ ହଁ ଭଡ଼ା ନେଇକି ରହୁଛି। ସେଥିପାଇଁକା ସବୁ କାମ ସରିଲା ପରେ ଖରା ବେଳେ ଖରା ବେଳକୁ ପୁଣି ରୋଷେଇ କରିବାର ଥିଲା। ତାପରେ ରୋଷେଇ କରି ସାରିକି ଟିକେ ରେଷ୍ଟ୍ କଲି ଶୋଇ ପଡିଥିଲି ଟିକେ। ଆଉ ଯେହେତୁ ଆଜି ପାଗ ଟା ଟିକେ ବି ମ ଏପଟେ ଭଲ ଥିଲା
ହୁଁ।
ଟିକେ ଉଁ ଉ ବେଶୀ ସମୟ ପର୍ଯ୍ୟନ୍ତ ଶୋଇ ପଡିଥିଲି ଉଠିଲା ବେଳକୁ ସନ୍ଧ୍ୟା ହେ ହେଇଥିଲା।
ଆଛା ଆଚ୍ଛା।
ପରେ ବାହାରକୁ ଟିକେ ଗଲି କଫି ପିଇବା ପାଇଁକା ଏ ସିଏ କି ଟିକେ କାଲି ର କ୍ଲାସ ପାଇଁ କା ପ୍ରିପାରେସନ କରୁଥିଲି ଲେସ୍ ପ୍ଲାନ ଲେଖିବାକୁ ପଡେ ତ ପିଲାଙ୍କୁ କେମିତି ପଢେଇବାକୁ ହବ ତା ପାଇଁକା ପ୍ଲାନ୍ ରେଡି କରିବାକୁ ପଡେ। ତ ସେଥିପାଇଁ ପ୍ରିପାରେସନ କରୁଥିଲି ତାପରେ ଏ ରୋଷେଇ ସାରିକି ଖାଇକି ଆସିଲି ଆପଣଙ୍କ ସହ କଥା ହବା ପାଇଁ।
ଆଚ୍ଛା ଆଚ୍ଛା।
ଦିନଟା ଆଜି କେମତି କଟିଲା?
ମୋର ତ ଦିନ ଆଜି ପୁରା ରେଷ୍ଟରେ ହିଁ କଟିଛି। ଯେହେତୁ ସଣ୍ଡେ ଏମିତିରେ ତ ମୁଁ ଘ ରେ ରହୁଛି ଅଲଗା ଦିନରେ ମୁଁ ଟିଉସନ ଯୋଉ କରିବାକୁ ଯାଏ। ଆଜି ଛୁଟି ଥିଲା ମୁଁ ଆଜି ଲେଟ ରେ ଉଠିଲି ଲେଟରେ ଉ ଠିଲା ପରେ ଟିକେ ବ୍ରେକଫାଷ୍ଟ ଲେଟରେ କଲି ତାପରେ ଟିକେ ମୋର କିଛି କପଡା ସଫା କରିବାର ଥିଲା ମୋର ରଖିଦେଇଥିଲି ସବୁ ତାକୁ ସଫାସଫି କଲି ଆଉ ତାପରେ ତ ମୁଁ ପୁଣି ଶୋଇପଡିଥିଲି। ଉ ଟିକେ ଖାଇଲି ତାପରେ ଚାରଟା ବେଳେ ତ ବହୁତ ଜୋର୍ ସେ ଏପଟେ ବର୍ଷା ହେଲା ମାନେ ଘଡଘଡି ବର୍ଷା ବହୁତ ଜୋରସେ ହେଲା ଆଜି ହୁଁ ଦିନ ସାରା ବଢିଆ ପାଗ ଦେଇଥିଲା ପୁରା ଖରା ପାଗ। ଏଁ ଚାରଟା ବେଳ ଠୁ ମାନେ ସାଢେ ଚାରଟାଟୁ ଅ ଆଠଟା ପର୍ଯ୍ୟନ୍ତ ପୁରା ଜୋର ସେ ବର୍ଷା ହେଇଛି ଏଠି। ଅମ ହେଲା ଏଇ ବର୍ଷା ଟିକେ କରେଣ୍ଟ ବି ନଥିଲା ନା ଆଉ କରେଣ୍ଟ ନଥି ତାପରେ ଫୋନରେ ଚାର୍ଜ ବି ନଥିଲା ମୁଁ ବସିଥିଲି ମାମା ଙ୍କ ସାଙ୍ଗରେ ତାପରେ ଏଇ ଅଧଘଣ୍ଟେ ହବ ଲାଇନ୍ ଆସିଲା ଆଉ। ସେଇଠୁ ମାମା ରୋଷେଇ କଲେ ମୁଁ ଫୋନ୍ ଚାର୍ଜ ବସେଇ ଦେଇଥିଲି ଖାଇକି ଆସିଲି ଆଉ।
ଆଛା ଏଇ ଛୁଟି ଟା ସରିଗଲା ପରେ ବହୁତ ମନ ଦୁଃଖ ହଉଛି ନା ଶନିବାର ଆସିଲେ ଗୋଟେ ଅଲଗା ଟାଇପ୍ ର ଖୁସି ମନରେ ରହୁଛି କି ନାଇଁ ଶନିବାର କାଲି ରବିବାର ପୁରା ରେ ଷ୍ଟ କରିବି, ଆଉ ଏବେ ଏମିତି ହେଇଗଲାଣିକି ଛୁଟି ଆସିଲେ ତ ଘରୁ କୁୁଆଡେ ଯିବାକୁ ଇଚ୍ଛା ହଉନି। କାହିଁକିନା ସବୁ ମାନେ ରେଷ୍ଟ ପାଇଁକା ସମୟ ଗୋଟେ କେବଳ ରବିବାର ହିଁ ମିଳୁଛି। ଆଁ ସବୁଦିନ ସ୍କୁଲ ଯାଇ ଯାଇ ଏ କାମ ସେ କାମ ତ ରବି ବିବାର ଆସିଲେ ଯୋଉ ବୁଲାବୁଲିର ପ୍ଲାନିଂ ଅପେକ୍ଷା ମୁଁ ତ ପର୍ସନାଲି ମୁଁ ଚାହୁଁଛି କି, ନାହିଁ ରବିବାର ଆଉ କୌଣସି ବୁଲାବୁଲିର ପ୍ଲାନିଂ ରଖିବିନି। ମୁଁ ଆଜି ଟିକେ ଭଲ ସେ ରେଷ୍ଟ କରିବି, ଶୋଇବି, ଖାଇବି ଏଇ ଭଳିଆ।
ଯେହେତୁ ମାନେ ଛଅ ସା ଛଅ ଦିନ ମାନେ ପୁରା ଆପଣ କାମ କରୁଛନ୍ତି ନା ତ ରେଷ୍ଟ୍ ପ୍ରପର ମିଳୁନି ଆ ଆପଣଙ୍କୁ, ଯେହେତୁ ରବିବାର ଟା ଗୋଟେ ଛୁଟି ଦିନ ରହୁଛି! ଆ ଆପଣ ଯଦି ସେଇ ଗୋଟେ ଦିନ ଆପଣଙ୍କୁ ପୁରା ଟାଇମ ଦେଇକି କି ଆପଣ ଟିକେ ଭଲସେ ରେଷ୍ଟ ନେଇଯିବେ। ବାକି ଛଅ ଦିନ ବି ଆପଣ ଠିକରେ କାମ କରିପାରିବେ। ଉ-ଉ-ଉ ତାପରେ ଛୁ ସେଥିପାଇଁ ବି ପ୍ରାୟ ସବୁ ବହୁତ ଉତ୍ସାହିତ ଥାନ୍ତି ଗୋଟେ ତାପରେ ଯେହେତୁ ଯିଏ ଏଯେ ପରିବାର ସହିତ ରହୁଥିବେ। ତାଙ୍କୁ ଟିକେ ଅଧିକ ଖୁସି ଲାଗିବ ଏଇଥିପାଇଁ କି ତାଙ୍କ ପରିବାର ଲୋକ ଟିକେ କାମ କରିଦିଅନ୍ତି ତାଙ୍କ ଉପରେ ଟିକେ ପ୍ରେସର ତର୍ ପଢୁନଥିବ। ତ ଛୁଟି ଦିନ ହେଲେ ସେମାନେ କୁଆଡ଼େ ବୁଲାବୁଲି କରିବାକୁ ଯାଇପାରିବେ। ଯୋଉମାନେ ଏକା ରହିବେ ସେମାନେ ତ ଆଉ-ଉ-ଉ କୁ ମାନେ ବୁଲାବୁଲି କରିପାରିବେନି ନା, ମାନେ ତାଙ୍କର ଅ ଛଅ ଦିନର କାମ ବି କିଛି ରହିଯାଇ ଥିବ, ତାପରେ ସେମାନଙ୍କୁ ଟିକେ ଆରାମ ବି ଦରକାର ଥିବ। ହଁ ଆ ମୁଁ ତ ପ୍ରାୟତ ଛୁଟି ହେଲା ମାନେ ମୁଁ ଘରେ ହି ରୁହେ। ଘରେ ରହିକି ଗୋଟେ ଦିନ ପୁରା ରେଷ୍ଟ ନିଏ। କାହିଁକି ନା ମୋର ର ଯୋଉ-ଉ-ଉ ଆ-ଆ-ଆ ମୋର ଏଇ ବର୍ଷ ଗ୍ରାଜୁଏସନ ସରିଲା ନା ତ ମାନେ ମୁଁ ଯୋଉ ଯେ ମୁଁ ପାଞ୍ଚ ବର୍ଷ ହେଲାଣି କଲେଜ ଟିଉସନ, ମୁଁ କଲେଜ ଯାଉ ଥିଲି ଟିଉସନ୍ ଯାଉଥିଲି ପ୍ଲସ୍ କମ୍ପୁଟର କ୍ଲାସ୍ ବି ଦି ବର୍ଷ କରିଚି। ତାପରେ ହଉଛି ମୁଁ ପିଲାଙ୍କୁ ଟି ଟିଉସନ୍ ବି କରେ, ତ ମୋତେ ଛଅ ଦିନ ଯାକ ବିଲକୁଲ ଟାଇମ୍ ମିଳେନି।
ହଁ ଇଏ ତ ପୁରା ଗୋଟେ ବିଜି ସେଡ୍ୟୁଲ ରହିଯାଉଛି।
ତାପରେ ରବିବାର ଦିନ ହିଁ ମତେ ଗୋଟ ଦିନ ଛୁଟି ମିଳେ, ମୁଁ ସେଦିନ ବହୁତ ଶୁଏ ଖାଲି। ହିଁ ହିଁ କିନ୍ତୁ ଏବେ ତ ସବୁ ବନ୍ଦ ଅଛି। କେବଳ ସକାଳେ ହିଁ ଗୋଟେ ଟିଉସନ କରୁଛି। ଆଉ ଏବେ କିଛି ନାହିଁ ଘରେ-ଏ-ଏ କେତେବେଳେ ମାମାଙ୍କୁ ହେଲ୍ପ କରିଦଉଛି। କେତେବେଳେ ଉଁ ଅଲଗା କଣ କାମ, ମୋର ବି ସିଲେଇ ଶିଖିବି ବୋଲି ଚାହୁଁଥିଲି। ଆଁ-ଆ-ଆ-ଆ ଶିଖିବି ଭାବୁଛି ଆଗକୁ। ଆଉ ମଝି ମୁଁ ଏମ୍ବ୍ରୋଡରୀ କରିବା ବି ପ୍ରାକ୍ଟିସ କରୁଥିଲି।
ହ ମତେ ବି ଭଲ ଲାଗେ ଏମ୍ବ୍ରୋଡରୀ କରିବା ପାଇଁକା ଏମିତିକା ୟୁଟ୍ୟୁବରେ ଦେଖିକି, ସେମତି ତ ପ୍ରପରଲି କିଛି କରି ହୁଏନି, ବାସ୍ ୟୁଟ୍ୟୁବରେ ଦେଖିକି ଟିକେ ଟିକେ।
ମାନେ ମୋର ଗୋଟେ ସାଙ୍ଗଟେ ସେ ଯାଇଥିଲେ କୋଲକାତା। ହ-ଅ-ଅ-ଅ ଆମ କଲେଜ ର ସାଙ୍ଗ। ଯାଇଥିଲେ, ସିଏ ମୁଁ ତାଙ୍କୁ କହିଥିଲି ମାନେ ସେଠି ପ୍ରାୟତଃ ସବୁ ଜିନିଷ ମିଳିଯାଏ ନା ସ ସୁବିଧାରେ। ତ ମୁଁ ତାଙ୍କୁ କହିଥିଲି ଆଣିକି ଆସ ଇବା ପାଇଁ, ଆ ସିଏ ଆଣିକି ଆସିଥିଲେ ମୁଁ ଶିକମ ମାନେ ମୁଁ-ଉ-ଉ ଶିଖି ଯାଇଛି, କିନ୍ତୁ ମାନେ ମୁଁ କାହା ଉପରେ ମାନେ ଗୋଟେ ବନେଇବି ମାନେ ମୁ ତ କିଛି ଏପର୍ଯ୍ୟନ୍ତ ବନେଇନି। ମୁ ମାନେ ରୁମାଲ ରେ ବନଉଛି ଶିଖିଛି ଟିକେ ଟିକେ ଆଉ।
ହଁ ମୁଁ ବି ସେଇ ରୁମାଲରେ ବନାଏ ଟିକେ ଟିକେ ତାପରେ ଆମର ଏପଟେ ପିପିଲି ପାଖ। ତ ଚାନ୍ଦୁଆ ସେ ଯୋଉ ଲଗ ଲଗଡଉନ ଟାଇମରେ ଆମ ଗାଁକୁ ସେତେବେଳେ ତ ଗାଁରେ ରହିବାକୁ ପଡୁ ଥିଲା। ଲଡାଉନରେ ତ ସେଇ ସମୟରେ ଏ ସି ଆସିଥିଲେ ଜଣେ ଯୋଉ ଚାନ୍ଦୁଆ ଟ୍ରେନିଂ ଦବା ଚାନ୍ଦୁଆ ତ ଜାଣିଥିବେ ଆପଣ ହଁ ଟ୍ରେନିଂ ଦବା ପାଇଁ ଆସିଥିଲେ।
ସିଏ ଗୋଟେ ଛଅ ମାସର ଟ୍ରେନିଂ ଦେଉଥିଲେ ସେଥିପାଇଁକା ମୁଁ ବି ସେ ସେତେବେଳେ କଣ ଲକଡାଉନ ରେ ଘରେ ତ କିଛି କାମ ନଥିଲା କଣ କରିବ ସେତେବେଳେ ଚାନ୍ଦୁଆ ଶିଖି ଯାଇଥିଲି।
ନାଇଁ ନାଇଁ ଆମ ଏପଟେ ବି ନୁହେଁ କି ମାନେ ଆମ ଏପଟେ ବି ହିଁ। ଥରେ ଶିକହିବା ପାଇଁ ମାନେ ଗମେଣ୍ଟ ତରଫରୁ ଗୋଟେ ସ୍କିମ୍ ବାହାରିଥିଲା। ଅ ସେଇଟା ଶିଖଉଥିଲେ ଆମ ଏପଟେ। ସେତେ ବେଳେ ମୁଁ ପଢୁଥିଲି ନା ତ ସେଟା ଟିକେ ବଡ ଏଜ ର ପିଲା ଶିଖୁଥିଲେ। ମୁଁ କଲେରେ ପଢୁଥିଲି ମୁଁ ଆଉ ଶିଖିନି ଆମର ଘର ପାଖରେ ସେଣ୍ଟର ଖୋଲା ହେଇଥିଲା ପିଲାଙ୍କୁ ଶିଖାଉ ଥିଲେ। ସେଗୁଡା ସବୁ ବନେଇବା।
ଆଚ୍ଛା। ହଁ ଆମର ସେପଟେ ଚାଲିଥିଲା ଯୋଉ କତା ରେ କଣ୍ଢେଇ ତିଆରି କରିବା ହଉ। ଅ ପଟ୍ଟଚିତ୍ର ବି ଶିଖା ଯାଉଛି। ଥିଲା ଯେ ମତେ ଟିକେ ବୁଣା ବୁଣି ରେ ବେଶୀ ଇଣ୍ଟରେଷ୍ଟ ଥାଏ ତ ମୁଁ ସେଥିପାଇଁ ଚାନ୍ଦୁଆରେ ହୁଁ ନା ଦେଇ
ତାହେଲେ ଆପଣ ଚାନ୍ଦୁଆ ବି ବନେଇବା ଟିକେ ଶିଖିଛନ୍ତି?
ହଁ ଶିଖିଛି। ଆଉ ଏମିତି କଣ କିଛି ତ ପ୍ରଫେସନ ସେମତି କିଛି ନାହିଁ କିନ୍ତୁ ସବୁ ଟିକେ ଟିକେ ଶିଖିବାକୁ ଇଚ୍ଛା
ହଁ ସବୁ ଟିକେ ଟିକେ ମାନେ ବେଳେ ବଳେ ମାନେ ଇଚ୍ଛା ଲାଗେ କି ନାଇଁ ମୁଁ ଏଇଟା ଶିଖିବି ସେଇଟା ଶିଖିବି ମାନେ ଇଚ୍ଛା ତ ହୁଏ ମାନେ କି କିଛି ପିଲା ଅଛନ୍ତି ଯୋଉମାନଙ୍କୁ କିଛି କରିବା ପାଇଁ ଇଚ୍ଛା ହୁଏନି କିନ୍ତୁ ମତେ ତ ମାନେ ସମୟେ ସମୟ ଅନୁସାରେ ରେ ମୋର ଟିକେ ଟିକେ ବଦଳେ ମାନେ ଆଜି ଏଇଟା ଶିଖିଲି ମୋତେ ଇଛା ହବ କଲି ମୁଁ ଏଇଟା ଟିକେ ଶିଖନ୍ତି ମାନେ ଏମିତି ଇଚ୍ଛା ହୁଏ ମୋର ଆଉ ମୋର ତ ତ ମାନେ ହୋବୁ।
ହଁ ହଁ କୁହନ୍ତୁ?
ନାଇଁ ମତେ ମାନେ ସବୁଠୁ ବେଶୀ ଭଲ ଲାଗେ କି କିଛି ଗୋଟେ ପଢିବା ବସିକି। ସେ ନୋଭେଲ ହଉ କୋଉ ଷ୍ଟୋରି ହଉ ମୁଁ ତ ମାନେ ଯେହେତୁ ମୋର କଲେଜ ଚାଲିଥିଲା ମତେ କିଣିବାକୁ ଦିଅନ୍ତିନି ନୋବେଲ ସବୁ। ସେଥିପାଇଁ ମୁଁ ଫୋନ ରୁ ଷ୍ଟୋରି ବସିକି ପଢେ। ଆଉ ଛୋଟ ଛୋଟ ଷ୍ଟୋରି ମୁ ଏଗୁଡା ମତେ ପଢିବା ପାଇଁ ବହୁତ ପସନ୍ଦ ଅ ଓଡିଆ ହଉ ଇଂଲିସି ହଉ। ମତେ ମାନେ ମାନେ ସତ କଥା ହେଲା ମତେ ପାଠ ବହି ଅପେକ୍ଷା ସେଇଗୁଡା ସବୁ ପଢ଼ିବା ପାଇଁ ବେଶୀ ଭଲ ଲାଗେ।
ସେଇଟା ତ ଥାଏ ପସନ୍ଦ ସମସ୍ତେ ଙ୍କର ମୁଁ ବି ମୁୋ ମୋ ମୋବାଇଲ ରେ ବି ପ୍ରତିଲିିପି ଅଛି ଓଡିଆ ପ୍ରତିଲିିପି ଅଛି ମଝିରେ ହିଦି। ସେଇଟା ପ୍ରତିଦିନ ଆଛା ହଁ ସବସ୍କ୍ରିପସନ ନବାକୁ ପଡେ ନାଇଁ ତ ପ୍ରତିଦିନ ଗୋଟେ ଲୋଡ ହିଁ ଅନଲକ୍ ହୁଏ ତ ସେ
ଏ ହୁଁ।
ଆଉ କଣ ଭଲ ଲାଗେ ଆପଣଙ୍କୁ?
ଆଉ ମତେ ହୁଁ ମୋର ତ ହବି ହିଁ ଏଇଆ ମାନେ ପଢାପଢି ଟିକେ ମାନେ ଅଲଗା ଜିନିଷ ସବୁ ପଢିବେ ଭଲ ଲାଗେ। ମତେ ଯୋଉ ନାଚିବା ଯୋଉାନ ମୋର ପିଲା ବେଳୁ ମୁଁ ଏଥିରେ କରିନି ନା ଏସବୁ ମୋର କରିବ ମୋରେ ଏତେ ରୁଚି ନାହିଁ ଆଉ ମତେ ଟିକେ ବୁଣା ବୁଣି କରିବାରେ ଇଛା ଅଛି। ଆଉ ସିଲେଇ ଶିଖିବାର ବି ଇଚ୍ଛା ଅଛି ଆଉ ମତେ ବେଳେ ବେଳେ ମାନେ ଅଲଗା ଅଲଗା ମାନେ ନୂଆ ନୂ ନୂଆ ରୋଷେଇ ମାନେ ଯୋଉଟା ଆମ ଘରେ ହୁଏନି ଯୋଉଟା ସେମିତି ୟୁଟ୍ୟୁବରୁ ଦେଖି ଦେଖିକି ବନେଇବା ମାନେ ପାଇଁ ମତେ ଭଲ ଲାଗେ। ଆଉ ଏଇସବୁ ମତେ ଭଲ ଲାଗେ ଆଉ। ସ ସ
ଆଚ୍ଛା।